କେମିତି ଅଛନ୍ତି ଆପଣ?
ହଁ ମୁଁ ତ ବହୁତ ଭଲ ଅଛି। ଆଚ୍ଛା ଆପଣ କେମିତି ଅଛନ୍ତି।
ମୁଁ ହେଲେ ଭଲ ଅଛି। ସେଇ ମହାଭାରତ ଦେଖୁଥିଲି ଟିକେ ଟିଭିରେ। ଏ ତ ଆମ ଦେଶର ବହୁତ ବଡ଼ ମହାକାବ୍ୟ ଆପଣ ଜାଣିଥିବେ? ଛୋଟବଳୁ ଆମେ ବିଷୟରେ ଅନେକ କଥା ଶୁଣିଛୁ। ଆଜି ଆପଣ ଟିକେ ବିଷୟରେ ବିଷୟରେ ଆଲୋଚନା କରିଦେବା ଆପଣ କଣ କହୁଛନ୍ତି?
ହଁ ନିଶ୍ଚିତ ଭାବେ ଆଲୋଚନା କରିବା। ହଁ ବହୁତ ଭଲ ବିଷୟଥିଲା ସେଥି ପରିବର୍ତ୍ତନ ସମ୍ପର୍କ, ଧର୍ମ, କର୍ତ୍ତବ୍ୟ, ଭଲ କାମ ଖରାପ ତମ ଫଳ ବିଷୟରେ ଅନେକ କଥା ହଉ, ଆମେ ଜାଣିଛୁ ଆଜି ମଧ୍ୟ ଲୋକ ଏହକୁ କହନ୍ତି ଆଉ ଶୁଣନ୍ତି। ବି ଶୁଣନ୍ତି
ଆଚ୍ଛା ତାହେଲେ ଆପଣ ଜାଣିଛନ୍ତି କି ମହାଭାରତ କିଏ ଲେଖିଥିଲେ। ମୋର ମ ତ ମନେ ହେଉଛି ଏହାର ଲେଖକ ଥିଲେ ଦେବବ୍ୟାସ ମହର୍ଷି। ସେ ବହୁତ ଜ୍ଞାନୀ ଥିଲେ ଏବଂ ତାଙ୍କ ଲେଖା ଆଜି ମଧ୍ୟ ସମସ୍ତଙ୍କ ପାଇଁ ବହୁତ ମୂଲ୍ୟବାନ।
ହଁ ଠିକ୍ କହିଲେ ଆପଣ ବେଦବ୍ୟାସ ମହର୍ଷି ମହାଭାରତ ଭଗବାନ ଭଗବାନଙ୍କ ଗଣେଶ ଏହାକୁ ଲେଖିଲେ ଜାଣିଛନ୍ତି ଆପଣ?
ନିଶ୍ଚିନ୍ତ ମହାରଥର କାହାଣୀ ତ କୁରୁ ବଂଶକୁ ନେଇ ହୋଇଛି, ଏଥିରେ ଅନେକ ରାଜା, ବୀର, ଯୋଦ୍ଧା ଓ ବୁଦ୍ଧ ଦୁଦ୍ଧିମାନ ଲୋକ ଥିଲେ। ସେମାନଙ୍କ ଜୀବନରେ ଭଲ ସମୟ ମଧ୍ୟ ଆସିଥିଲା ଓ ଖରାପ ସମୟ ମଧ୍ୟ ଆସିଥିଲା।
ଆପଣଙ୍କ ମୋ କଥା ଶୁଖା ହେଉଛି?
ହଁ
ଆପଣଙ୍କ ବଏସ୍ ଟିକିଏ ସ୍ଲୋ ଆସଛି। ହ
ରହିଗ ରହୁ ସେଥିପାଇଁ ଭୟସ ଟା କ୍ଲିଅର ଶୁଭୁନି।
ଠିକ୍ ଅଛି ତାହେଲେ କୁହନ୍ତୁ।
ଏବେ ଆପଣଙ୍କ ଭୟ ଏବେ ଆମମ କଥା ଆପଣଙ୍କୁ ଶୁଭିଲା।
ନିଶ୍ଚିନ୍ତ ଭାବରେ ଏବେ ଆପଣ କୁହନ୍ତୁ ମାରତ ବିଷୟକୁ ଆଣିଲେ।
ମହାଭାରତ ଆମର ଯ ମହାଭାରତର କାହାଣୀ ଅଛି ପୁରରୁୀ ତରୁଷକୁ ନେଇ ହଉଛି। ଆଉ ଏତିକି ଅନେକ ରାଜା ବୀର ଯୋଦ୍ଧା ଆ ବୁଦ୍ଧି ମର ଲୋକ ଥିଲେ ବୋଧେ। ଆଉ ସେମାନଙ୍କର ଜୀବନରେ ଭଲ ସମୟ ମଧ୍ୟ ଆସିଥିଲା ଓ ଖରାପ ସମୟ ମଧ୍ୟ ଆସିଥିଲା।
ନିଶ୍ଚିନ୍ତ ହେଥିପାଇଁ ମହାଭାରତ କାହାଣୀ ଏତେ ଆକର୍ଷଣୀୟ। ଏହାର ପ୍ରତ୍ୟେକ ପାତ୍ରର ଅଲଗା ଚରିତ୍ର ହୋଇଛି। କିଏ ସତ୍ୟ କହିଲା କିଏ ସତ୍ୟ ପାଇଁ ଲଢ଼ିଲା ଏବଂ କିଏ ଲୋଭରେ ପଢ଼ି ଭୁଲ କଲା। ଆଉ କିଏ ତ ନିଜର କର୍ତ୍ତବ୍ୟ ପାଳନ କଲା ସେ ବିଷୟରେ ସବୁ ଆଲୋଚନା ହୋଇଅଛି।
ହଁ ସତ କଥା କିନ୍ତୁ ପାଣ୍ଡବ କୈରବ ନାମରେ ସମସ୍ତେ ଜାଣନ୍ତି। ଆଉ ଦୁହେ ଏକ ପରିବାରର ଥିଲେ ବୋଧେ। ଆଉ ଛୋଟବେେଳେ ସେମାନେ ଏକାଠି ଖେଳୁଥିଲେ ଓ ଶିକ୍ଷା ମଧ୍ୟ ନେଉଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ମତଭେବ ବଢିଗଲା।
ହଁ ଆରମ୍ଭରେ ତ ସବୁ ପ୍ରାୟ ଠିକ ଥିଲା କିନ୍ତୁ ଧୀରେ ଧୀରେ ଇର୍ଷା ଲୋଭ ରାଜ୍ୟ ପାଇଁ ଇଚ୍ଛା ବଢିଥିଲା ସେଇ କାରଣରୁ ତ ପରିବାରଟି ଭାଙ୍ଗିଗଲା। ଏହିଇ କଥା ତ ଆମକୁ ଶିଖାଇଥାଏ ଯେ ଇର୍ଷା ମଣିଷକୁ ଭୁଲ ରାସ୍ତାକୁ ନେଇଯାଏ।
ଆଉ ଯୋଉ ପାଞ୍ଚ ପାଣ୍ଡବଙ୍କର ନାମ ହଉଛି ଯୋଉ ଯୁଧିଷ୍ଟିର ଭୀମ ଅର୍ଜୁନ ନକୁଳ ସହଜ ସେମାନେ ବି ପରସ୍ପର ବହୁତ ଭଲ ପାଉଥିଲେ। ଆଉ ସବୁ ସମୟରେ ବି ଏକାଠି ରହୁଥିଲେ ଆଉ ପରସ୍ପର ବି ସାହାଯ୍ୟ ବି କରୁଥିଲେ ସେମାନେ।
ହଁ ସେମାନଙ୍କର ତ ଏହି ଏକତା ହିଁ ସେମାନଙ୍କର ସବୁଠାରୁ ବଡ଼ ଶକ୍ତି ରହିଥିଲା। ଯେତେ କଷ୍ଟ ଆସିଲେ ମଧ୍ୟ ସେମାନେ ହାର ମାନିନଥିଲେ। ଏହାକୁ ହିଁ ଏହା ହିଁ ଆମକୁ ଶିଖାଏ ଯେ ପରିବାରରେ ଏକତା ରହିଲେ ହିଁ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇପାରିବ।
ଆଛା ଏ କରବ ମାନଙ୍କ ବି ମଧ୍ୟରୁ ଦୁର୍ଯ୍ୟୋଧନ ସବୁଠାରୁ ବଡ ଥିଲେ। ଆଉ ସେ ପାଣ୍ଡବ ମାନଙ୍କୁ ପସନ୍ଦ ବି କରୁଥିଲେ ଆଉ ସବୁବେଳେ ସେମାନଙ୍କୁ ଅସୁବିଧାରେ ପକେଇବାକୁ ଚେଷ୍ଟା ବି କରୁଥିଲେ।
ହଁ ଦୁର୍ଯ୍ୟୋଧନ ମାନଙ୍କର ଲୋଭ ବହୁତ ଅଧିକ ଥିଲା ସେ ଭାବୁଥିଲେ ସମସ୍ତ ରାଜ୍ୟ କେବଳ ତାଙ୍କର ହେବା ଉଚିତ୍ ଏହି ଭୁଲ୍ ଭାବନା ପାଇଁ ସେ ଅନ୍ୟ ଖରା କାମ ମଧ୍ୟ କରିଥିଲେ।
ହଁ ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଭୂମିକା ବହୁତ ବଡ ଥିଲା। ଆଉ ସେ କେବଳ ଶକ୍ତିଶାଳୀ ନୁହେଁ ବହୁତ ବୁଦ୍ଧିମାନ ମଧ୍ୟ ଥିଲେ ଆଉ ସେ ସବୁବେଳେକ୍ ସେ ଧର୍ମର ପକ୍ଷରେ ହିଁ ଥିଲେ।
ଆଠଞା
ହ
ଠିକ କହିଛନ୍ତି ଶ୍ରୀକୃଷ୍ଣ ତ ଅର୍ଜୁନଙ୍କୁ ସଠିକ ପଥ ଦେଖାଉଥିଲେ। କଠିନ ସମୟରେ ସେ ଭଲ ପରାମର୍ଶ ଦେଉଥିଲେ। ତାଙ୍କ କଥାତ ଆଜି ମଧ୍ୟ ଲୋକମାନଙ୍କୁ ଭୁଲ ଜୀବନ ବଞ୍ଚିବାର ଶିକ୍ଷା ଦିଏ।
ଆଚ୍ଛା ମୋ ମତରେ କିନ୍ତୁ ମହାଭାରତ କେବଳ ପୁରୁଣା କାହାଣୀ ନୁହେଁ। ଏଥିରେ ଥିବା ଶିକ୍ଷା ଆଜିର ଜୀବନରେ ମଧ୍ୟ ବହୁତ ଦରକାର ସତ୍ୟ କହିବା।
ନିଶ୍ଚିନ୍ତ ମୁଁ ମଧ୍ୟ ସେଇ କଥା ଭାବେ। ଯଦି ଆମେ ମହାହାରତର ଶିକ୍ଷାକୁ ନିଜ ଜୀବନରେ ଲଗେଇବା। ତା ହେଲେ ଆମେ ମଧ୍ୟ ଭଲ ମଣିଷ ହୋଇପାରିବା ତେଣୁ ପ୍ରତ୍ୟେକ ଲୋକଙ୍କୁ ମହାଭତ ବିଷୟରେ ଜାଣିବା ଉଚିତ୍।
ହଁ କିନ୍ତୁ ଆମେ ଆଗରୁ ମୁଁ ମୋ ମତରେ ବଧ ଆମର ଆମେ ଆଗରୁ ପାଣ୍ଡବ ଓ ଗୌରବଙ୍କ ବିଷୟରେ କଥା ହେବୁୁ ଏବେ ଭଗବାନଙ୍କ ବିଷୟରେ କଥା ହେବାକୁ ଚାହୁଁଛିୁ ଯେ ମହାଭାରତରେ ପ ଜଣ ଚରିତ୍ର ଆଉ ସେ ବହୁତ ସାହସୀ ବୁ ମତେ ଯ ସ ସ୍ବାଭିମାନୀ ଥିଲି। କଷ୍ଟ ସମୟରେ ମଧ୍ୟ ସେ କେବଳ ନିଜ ସାହସ ହିଁ ହରାଇ ନଥିଲେ।
ହଁ ସେଥିପାଇଁ ତ ଦୌପଦୀଙ୍କ ଜୀବନରେ ଅନେକ ଦୁଃଖ ଆସିଥିଲା କିନ୍ତୁ ସେ କେବେ ଭାଙ୍ଗି ପଡ଼ି ନଥିଲେ। ସେ ସବୁବେଳେ ସତ୍ୟର ପକ୍ଷରେ ରହିଥିଲେ। ତାଙ୍କ ଜୀବନ ତ ଆମକୁ ଶିଖାଏ ଯେ କଷ୍ଟ ଆସିଲେ ମଧ୍ୟ ଧୈର୍ଯ୍ୟ ଓ ସାହସ ରଖିବା ଦରକାର।
ଆଚ୍ଛା ବିର ତ ଖେଳ ଖେଳିଥିଲେ କିନ୍ତୁ ସେଇ ଖେଳରେ ସେ ଧୀରେରେ ଥିରେ ନିଜର ଧନ ରାଜ୍ୟ ଓ ଅନ୍ୟାନ୍ୟ ଜିନିଷ ହାରି ହାରି ଯାଇଥିଲା। ଏଇ ଘଟଣା ପରେ ପରେ ପାଣ୍ଡବ ମାନଙ୍କର ଜୀବନରେ କଣ ବଡ ପରିବର୍ତ୍ତନ ଆସିଥିଲା କି
ହଁ ନିଶ୍ଚୟ ସେଇ ଘଟଣା ତ ବହୁତ ଦୁଃଖଦ ରହିଥିଲା ଗୋଟିଏ ମାତ୍ର ଭୁଲ ନିଷ୍ପତ୍ତି ଯୋଉ କେ ଏତେ ବଡ ସମସ୍ୟା ହେଇଗଲା, ଏଥିରୁ ତ ଆମେ ଶିଖୁ। ସେଥିପାଇଁ କୌଣସି କାମ କରିବା ପୂର୍ବରୁ ଭଲ ଭାବରେ ଭାବିବା ନିଶ୍ଚିନ୍ତ ଉଚିତ୍।
ଠିକ୍ କଥା କହୁଥିଲେ ଆପଣ ଏବେ ଏ ପାଣ୍ଡ ମାନଙ୍କୁ ବି ବନବାସକୁ ଯିବାକୁ ପଡି ଥିଲା ଆଉ ସେମାନେ ବି ଦୀର୍ଘ ସମୟରେ ଜଙ୍ଗଲରେ ବି ରହିଥିଲେ। ଆଉ ସେଠାରେ ବି ସେମାନେ ଅନେକ କଷ୍ଟ କରିଥିଲେ ଆଉ ତଥାପି ସେମାନଙ୍କୁ ଧୈର୍ଯ୍ୟ ହରଇ ନଥିଲେ।
ଠିକ୍ କଥା ବନବାସ ସମୟରେ ସେମାନେ ନିଜର ସାହସ ଆତ୍ମବିଶ୍ୱାସକୁ ଧରି ରଖିଥିଲେ। ସେମାନେ ଜାଣିଥିଲେ ଯେ ଭଲ ସମୟ ପୁଣି ନିଶ୍ଚିନ୍ତ ଆସିବ ତ ଏହା ଆମକୁ ଶିଖାଏ। ସେ ଖରାପ ସମୟ ସବୁବେଳେ ରହେ ନାହିଁ।
ଠିକ୍ କଥା କହୁଛନ୍ତି ଆପଣ କିନ୍ତୁ ବନବାସ ସମୟରେ ଭଗବାନ ଶ୍ରୀକୃଷ୍ଣ ସବୁବେଳେ ପାଣ୍ଡବ ମନଙ୍କୁ ସାହାଯ୍ୟ ହିଁ କରିଥିଲେ ଆ ସେ ସେମାନଙ୍କୁ ଭଲ ପରାମର୍ଶ ଦଉଥିଲେ ଓ ତାହାକୁ ଦଉଥିଲେି ଯେ ଭଲ ବନ୍ଧୁ କିପରି ହେବା ଉଚିତ ଆଉ ତାହା ତାଙ୍କଠାରୁ ଶିକ୍ଷା ଶିଖିବା ବି ହେବ।
ହଁ ଏଇଟା ତ ସତ କଥା ଯିଏ କଷ୍ଟ ସମୟରେ ସାଙ୍ଗରେ ର ତାକୁ ହିଁ ତ ପ୍ରକୃତ ବନ୍ଧୁ କୁହନ୍ତି। ଶ୍ରୀକୃଷ୍ଣ ତ କେବଳ କଥାରେ ନୁହେଁ କାମରେ ମଧ୍ୟ ପାଣ୍ଡବମାନଙ୍କୁ ସାହାଯ୍ୟ କରିଥା ହେଲେ ଏହି କାରଣରୁ ସେ ସମସ୍ତଙ୍କ ପ୍ରିୟ ଅଟନ୍ତି।
ହଁ ସତ କହନ୍ତୁ ସେଇ ସେଇ ଯିଏ କର୍ଷ୍ଟ ଖବର ହ ସାଙ୍ଗରେ ସେଇ ଆମ ପ୍ରକୃତ ବଢ ଦେ ବନବାସ ଶେଷ ହେଲା ପରେ ବି ପାଣ୍ଡମଣି ନିଜ ରାଜ୍ୟକୁ ଫେରି ଫେରିବାକୁ ଚାହୁଁଥିଲେ କିନ୍ତୁ ସେମାନେ ପ୍ରଥମେ ଶାନ୍ତିର ସମାଧାନ କରିବାକୁ ଚେଷ୍ଟ କଲେ ସେମାନଙ୍କ ଯୁଦ୍ଧ ବି ଚାହୁଁଥିଲେ।
ହଁ ଶ୍ରୀକୃଷ୍ଣ ତ ମଧ୍ୟ ଶାନ୍ତି ପାଇଁ ଚେଷ୍ଟା କରୁଥିଲେ ସେ ତ କୋର ମଙ୍କୁ ବୁଝାଉଥିଲେ ଯେ ଝ ଝଗଡ଼ା କରିବା ଭଲ ନୁହେଁ କିନ୍ତୁ? ଦୁର୍ଜୋଜନ ତ କାହାର କଥା ଶୁଣିଲା ନାହିଁ ତାଙ୍କ ଜିଦ୍ ପାଇଁ ପରେ ଯୁଦ୍ଧ ହୋଇଥିଲା। ଆପଣ ତ ଜାଣିଥିବେ।
ହଁ ମୁଁ ଜାଣିଛି କ ମୁକୁରୁ କ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେଲା ଭଦପ୍ରବରୁ। ଅର୍ଜୁନ ର ବହୁତ ଚିନ୍ତାରେ ଥିଲେ। ଚିନ୍ତା ଥିଲା ଯେ ଭାଇ ଭାଇଙ୍କ ମନ ଭିତରେ ଯୋ ଯୁଦ୍ଧ ହେଇଥିଲା। ଆଉ ସେ ନିଜ ପରିବାର ଲୋକ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଚାହୁଁନଥିଲେ କିନ୍ତୁ ତାଙ୍କ ମନରେ ଅନେକ ପ୍ରଶ୍ନ କିନ୍ତୁ ଆସୁଥିଲା।
ନିଶ୍ଚିନ୍ତ ସେତେବେଳେ ତ ଶ୍ରୀକୃଷ୍ଣ ଅର୍ଜୁନକୁ ଜୀବନର ବଡ଼ ବଡ଼ କଥା ମଧ୍ୟ ବୁଝାଇଥିଲେ। ସେ କହିଥିଲେ ଯେ ସତ୍ୟ ଧର୍ମ ପାଇଁ ନିଜ କର୍ତ୍ତବ୍ୟ କରିବା ଦରକାର ତାଙ୍କର ତ ଏଇ ଉପଦେଶକୁ ଆଜି ସମସ୍ତ ଭ ଆମେ ଭଗବତ ଗୀତା ନାମରେ ଜାଣୁ ଆପଣ ତ ଜାଣିଥିବେ ଭ ବି ଗତା ବିଷୟରେ।
ହଁ ଠିକ କଥା କହିଲେ ଆମେ ଯେକୌଣସି ପଢୁ କିନ୍ତୁ ଫାଷ୍ଟ ଭଗବତୀ ଗୀତ ଶିକ୍ଷା ଆମେ ପାଇଥାଉ କିନ୍ତୁ? ଆମର ଭଗବତ ଗୀତାର ଶିକ୍ଷା ଆଜି ମଧ୍ୟ ବହୁତ ଦରକା ଦ କିନ୍ତୁ ଏଇ ଆମକୁ କେଉ କହେ ଯେ ସତ୍ୟ କାମ କରିବା ଆଉ ସଚ୍ଛଟ ରହିବା ଆଉ ନିଜର କର୍ତ୍ତବ୍ ପାଳନ କରିବା ସବୁଠୁ ଆମର ବଡ଼ କଥା ଏଇଟା।
ମୁଁ ମଧ୍ୟ ସେଇ କଥା ସବୁଦିନ ମାନିଥାଏ ଯଦି ଆମେ ଗୀତାର ଶିକ୍ଷାକୁ ନିଜ ଜୀବନରେ ମାନିବା, ତାହେଲେ ଆମେ ନିଶ୍ଚୟ ଭଲ ମଣିଷ ହୋଇପାରିବା। ଏଥିରେ ତ ଥିବା କଥା କେବଳ ସେଇ ସମୟ ପାଇଁ ନୁହେଁ, ଆଜିର ସମୟ ପାଇଁ ମଧ୍ୟ ବହୁତ ଦରକାର। କାର ହୋଇଯାଇଛି।
ହଁ ଠିକ ବନ୍ଧୁ କିନ୍ତୁ ଯୋଉ ଆମର କୁରୁକ୍ଷେତ୍ର ରହୁଛି କୁରୁକ୍ଷେତ୍ରରେ ବି ଆମର ଯୁଦ୍ଧ ବି ହେଇଥିଲା, କୁରୁଖେତ୍ରରେ ଯୁଦ୍ଧ ଆରମ୍ ମୁ ହେଲା ପରେ ଦୁଇଟି ପକ୍ଷରୁ ବହୁତ ବଡ ବଡ ଯୋଦ୍ଧା ମୁଁ ମଇଦାନକୁ ଆସିଥିଲେ, ଆଉ ପ୍ରତ୍ୟେକ ଯୋଦ୍ଧର ନିଜର ଅଲଗା ବି ଶକ୍ତି ଥିଲା ଆଉ ସେମାନେ ନିଜ ନିଜ ପକ୍ଷ ପାଇଁକି ଶହ ଶର ସହିତ ଯୁଦ୍ଧ ବି କରୁଥିଲେ।
ନିଶ୍ଚିନ୍ତ ଏହି ଯୁଦ୍ଧ ତ ଭାରତର ସବୁଠୁ ବଡ଼ ଯୁଦ୍ଧ ମଧ୍ୟରୁ ଗୋଟିଏ କୁହାଯାଏ। ଯୁଦ୍ଧରେ ତ ଅନେକ ବୀରଯୋଦ୍ଧା ନିଜର ସାହସ ଦେଖାଇଥିଲେ କିନ୍ତୁ ଯୁଦ୍ଧରେ ଯି ତିଆ ସହଜ ନଥିଲା। ଯାହାଫଳରେ ଦୁଇ ପକ୍ଷରେ ଅନେକ କ୍ଷତି ସହିଥିଲେ ଏହା ଆମକୁ ଶିଖାଏ ଯେ ଯୁଦ୍ଧ କେବେ ଭଲ ସମାଧାନ ହୋଇନଥାଏ।
ଠିକ କଥା କହୁଛନ୍ତି ମହାଭାରତରେ ଭୀଷ୍ମ ପିତା ମହାତ୍ମା କୁ କହିଥିଲେ ଯେ
ନିଶ୍ଚିନ୍ତ। ତାଙ୍କୁ ତ ବୌଧ
ହ ନା ବହୁତ ଶ ହଁ ତାଙ୍କୁ ବି ବହୁତ ସମ୍ମାନ ମିଳିଥିଲା ଆଉ ବହୁତ ବି ଶକ୍ତିଶାଳୀ ସତ୍ୟବାଦୀ ଆଉ ବଚନ ପାଳନ କରୁଥିଲେ ଜେ
ନିଶ୍ଚିନ୍ତ ସେ ତ ନିଜ ଜୀବନରେ କେବେ ନିଜ ବଚନ ଭାଙ୍ଗିନଥିଲେ। ତାଙ୍କ ଜୀବନଠାରୁ ହିଁ ଆମେ ବହୁତ ବଚନର ମହତ୍ତ୍ଵ ଶିଖିପାରୁ ସେ ସବୁବେଳେ ନିଜ କ କର୍ତ୍ତବ୍ୟ ପାଳନ କରିଥିଲେ। ତାଙ୍କ ଚରିତ୍ର ତ ଆମ ପାଇଁ ସତ୍ୟ, ତ୍ୟାଗ, ଶୃଙ୍ଖଳତାର ଶିକ୍ଷା ଦେଇଥାଏ। ଆପଣ ତ ଦ୍ରୋଣାଚାର୍ଯ୍ୟ ବିଷୟରେ ଜାଣିଥିବେ?
ଆ ହଁ ମୁଁ ଦ୍ରୋଣାଚାର୍ଯ୍ୟଙ୍କ ମହାଭାରତରେ ସେ ଜଣେ ପ୍ରସିଦ୍ଧ ଗୁରୁ ଥିଲେ ଆମର। ଓ ସେ ବି ପାଣ୍ଡବ ଓ କୌରବଙ୍କ ଦୁହେଁଙ୍କ ଅନୁପିତା ଶି ଶିଖାଇଥିଲେ ଆଉ ତାଙ୍କ ଶିକ୍ଷା ପାଇଁ ସମସ୍ତେ ତାଙ୍କୁ ସମ୍ମାନ ବି କରୁଥିଲେ।
ଠିକ କହିଛନ୍ତି କାରଣ ଜଣେ ଭଲ ଗୁରୁ ହିଁ କେବଳ ପାଠ ପଢ଼ାନ୍ତି ନାହିଁ ବିଭିନ୍ନ ତାଙ୍କ ଭଲ ଚରିତ୍ର ମଧ୍ୟ ଗଢ଼ିବାରେ ସାହାଯ୍ୟ କରନ୍ତି। ଆଜି ମଧ୍ୟ ଆମେ ନିଜ ଶିକ୍ଷକମାନାନଙ୍କୁ ସମ୍ମାନ ଦେବା ଉଚିତ୍। ଆଚ୍ଛା ଆପଣ କେମିତି କର୍ଣ୍ଣଙ୍କ ବିଷୟରେ ତ ଜାଣିଥିବେ ଦାନବୀର କର୍ଣ୍ଣ।
ହଁ କର୍ଣ୍ଣଙ୍କ ବିଷୟ ବି ମୁଁ ଜାଣିଥିଲି। ଜାଣିଛି ବାକି ଅବଶ୍ୟ ବହୁତ ଜାଣିନି କିଛି ବି ଜାଣିଛି। କିନ୍ତୁ କର୍ଣ୍ଣ ହିଁ ଆମର ଦାନଶୀଳ କର୍ଣ୍ଣଙ୍କର ଜୀବନ ମଧ୍ୟ ବହୁତ ଭିନ୍ନ ଥିଲା। ସେ ବହୁତ ବଡ ଯୋଦ୍ଧା ବି ଥିଲେ ଆଉ ସେ ଦାନ କରିବାକୁ ବହୁତ ଭଲ ପାଉଥିଲେ। କେହି ବି ସାହାଯ୍ୟ ମାଗିଲେ। ସେ ଖାଲି ହଁ ଖାଲି ହାତରେ ଫେରାଉନଥିଲେ କେବେ।
ଆଜ୍ଞା କର୍ଣ୍ଣ ତ ଦାନଶୀଳତା ପାଇଁ ଲୋକେ ଆଜି ମଧ୍ୟ ତାଙ୍କୁ ତ ମନେ ରଖିଛନ୍ତି, କିନ୍ତୁ ତାଙ୍କ ଜୀବନରେ କିଛି କିଛି ଭୁଲ ନିଷ୍ପତ୍ତି ମଧ୍ୟ ରହିଥିଲା। ଯେ ଆମେ ଶିଖାଉଚି ଯେ ଭଲ ଗୁଣ ସହିତ ଠିକ୍ ସାଙ୍ଗ ଏବଂ ଠିକ୍ ନିଷ୍ପତ୍ତି ମଧ୍ୟ ଦରକାର ହୋଇଥାଏ।
ଠିକ କଥା କହୁଛନ୍ତି କିନ୍ତୁ ଅଭିମନ୍ୟୁଙ୍କ ସାହସ ବିଷୟରେ ଆପଣ ଜାଣିଛନ୍ତି?
ହଁ ଶୁଣିଛି ସେ ତ ବହୁତ କମ୍ ବୟସରେ ଯୁଦ୍ଧ କରିଥିଲେ। ସେ ନିଜର ସାହସ ଓ ବୀରତର ପରିଚୟ ଦେଇଥିଲେ। ଏହା ଆମକୁ କଣ ଶିକ୍ଷା ଦେଇଥାଏ।
ହଁ ସେ ଯୋଉ ଆମର ଯୋଉ ଅଭିମନ୍ୟୁଙ୍କ ବିଶ ଯୋଉ ଆପଣ କହିଲେ ଆଉ ସେଥିରେ ବି ଆ। ଏଇ ବୟସରେ ବି ସେ ଛୋଟ ହେଇ -ହେଲେ ମଧ୍ୟ କିନ୍ତୁ ମନ ବଡ ତାଙ୍କର ବଡ ଥିଲା ଆଉ ସେ ବି ତେଣୁ ତାଙ୍କର ବି ନାମ ଆଜି ଆମେ ସମ୍ମାନର ସହିତ ନେଇଯାଉ।
ନିଶ୍ଚୟ କରନ୍ତ ତାଙ୍କ କାହାଣୀ ଆମକୁ ସାହସ କର୍ତ୍ତବ୍ୟର ଶିକ୍ଷା ଦିଏ ବୟସ ଛୋଟ ହେଲେ ମଧ୍ୟ ସେ ତାଙ୍କ ମନ ବହୁତ ବଡ ଥିଲା। ତେଣୁ ତାଙ୍କ ନାମ ଆଜି ମଧ୍ୟ ସମ୍ମାନର ସହିତ ନିଆ ଯାଇଥାଏ। ଶେଷରେ ତ ପାଣ୍ଡବ ମାନେ ଯୁଦ୍ଧରେ ବିଜୟୀ ହୋଇଥିଲେ କିନ୍ତୁ ସେଇ ବିଜ୍ ବିଜୟ ସେମାନଙ୍କୁ ପୁରା ଖୁସି ଦେଇପାରିନଥିଲା କାରଣ ଯୁଦ୍ଧରେ ତାଙ୍କର ଅନେକ ଲୋକ ପ୍ରାଣ ହରାଇଥିଲେ।
ଆଜ୍ଞା ହଁ ସେଥିପାଇଁ ବା କୁହାଯାଏ ଯେ ଯୁଦ୍ଧରେ କେହି ସତରେ ଜିତନ୍ତି ନାହିଁ। ତେଣୁ ସମସ୍ତେ କିଛି ନା କିଛି କ୍ଷତି ହୁଏ ତେଣୁ ସବୁବେଳେ ଶାନ୍ତିରେ ଆଲୋଚ ଚନା ଓ ବୁଝାମଣା ମଧ୍ୟରେ ସମସ୍ୟା ସମାଧାନ କରିବାକୁ ଆମେ ଚେଷ୍ଟା କରୁ।
ହଁ ମତେ ତ ଏଥିପାଇଁ